ହଁ ମୋ ଭୟେସ ଶୁଣା ହଉଛି କ୍ଲିଅର?
ହଁ ଶୁଣା ଯାଉଛି କଣ କରୁଛ?
ଏଇ ଉଠିଲି
ଅ ହୋ ମୁଁ ଆଜି ମାନେ ମୁଁ ବି ଏମତି ଲେଟରେ ଉଠିଛି ଆଜି ମୋର କଣ ପାଇଁ ଗୋଟେ ନିଦ ଭାଙ୍ଗିଗଲା ଜଲଦି ତ ତ ସେଥିପାଇଁ ଉଁ ଆ ଆଉ ଖାଇସାରିଲଣି?
ନା ବ୍ରଶ୍ ବି କରିନି ଏ ଭାବିଲି ତମ ସହ କଥା ହେଇ ଟିକେ ମାଇଣ୍ଡ ଫ୍ରେଶସ୍ ହେଇଯ ତାପରେ ବ୍ରସ୍
ଆଉ ଦେହ ଭଲ ଅଛି?
ଆଉ ହଁ ସବୁ ଭଲ। ଘରେ ଅଛି କଣ ସାଉଣ୍ଡ ସବୁ ଥୁବ। ହଁ ମୁଁ ତ ଘରେ ନ ଥିଲି କାଲି ଆସିଲି
ଆଚ୍ଛା କୋଉଠ କୁଆଡେ ଯାଇଥିଲ କି?
ବାଲେଶ୍ଵରରେ ରୁହେ ନା ହୁଁ ମେସ୍ ରେ କାଲି ପୁରା ଏକାଥରେ ପଳି ଆସିଲି ଗ୍ରାଜୁଏସନ୍ ସରିଗଲା। ହୁଁ ତମ ଘରେ ଭଲ ତୋ
ସଁ ଭଲ। ଆଉ-
କଁ ଖାଇଚ?
ହୁଁ ମୁଁ ବି ବ୍ରସ୍ କରି ନି ଏଯାଏ।
କଥା ହେଇ ଏକାଥରେ ଖାଇଆ ଆଉ।
ହଁ ମାନେ ମୋରୋ ଖାଇଲା ବେଳକୁ ସବୁବେଳେ ସେଇ ଦଶଟା ଏଗାରଟା।
ମୋର ବି ଭା ସେମ ପୁରା।
ଉଠିଥିବେ ବି ଯଦି ହ ଖାଇଲା ବେଳକୁ ଆହୁରିି ଲେ
ମୁଁ ବି ସେଇ ଉଠି ପଡିଥିବି ଭାବିଥିନି ହଁ ଆଜି ଉଠିଚି ସଖାଳୁ ଟିକେ ଆଜି ସବୁଆଡେ ଖାଳ ଖାଇବା ସ୍ଲିପ୍ ହେଇ ଆଉଚି ଖାଇଦେବି ଏତେ ମାନେ ସକାଳୁ ଉଠିବି ଭାବିବି ସକାଳୁ ଗୋଟେ ଉଠିଛି ହଁ ବ୍ରଶ କରିବି ତ ଫୋନ ଦେଖି ଦେଖି ଦେଖି ଦେଖି ପଳେଇଅ ଟା
ସେଇବା ମାନେ ଫୋନ ଟା ଗୋଟେ ମାନେ ଫୋନ ଦେଖିଲା ବେଳକୁ ଆଉ କି ଛି ଜଣା ପଡୁନି ସବୁ ଟାଇମ୍ ହିଁ ପଳୋଉଛି। ମାନେ ହଷ୍ଟେଲରେ ଯେ ରହୁଥିଲା ମାନେ ଖାଇବା ଭଲ?
ଖାଇବା ନା ହଁ ଭଲ ବହୁତ କମ୍ ପିଲା ଥିଲେ ନା ସେ ମେସରେ ସେଇଲାଗି-
ଆଚ୍ଛା ମୁଁ ଫାଷ୍ଟ୍ ଟାଇମ୍ ବୋଧେ ଜଣଙ୍କଠୁ ଶୁଣୁଛି ଖାଇବା ଭଲ ବୋଲି।
ନାଇଁ ସତରେ ଭଲ ହଷ୍ଟେଲ୍ ମାନେ କଣ କୁହନା ଗମେଣ୍ଟ୍ ହଷ୍ଟ ଯୋଉମାନେ ରୁହନ୍ତି ସେଠି ବହୁତ୍ ଖରାପ୍ ଖାଇବା। ଆଉ ମୁଁ ଯୋଉ ମେସରେ ରହୁଥିଲି ବହୁତ୍ ଭଲ ଖାଇବା ବହୁତ୍ ଭଲ। ଇଭିନ୍ ଆମର ରାତିରେ ଆଳୁ ପରଟା ବି ହୁଏ ଆଳୁ ପରଟା ସେଜୱାନ୍ ଚଟନି ବହୁତ ଭଲ ଖାଇବା
ହଁଅଅ ଏ ଯୋଉ ମାନେ କେତେ ବର୍ଷ ରହିଲ ସେଇଠି?
ତିନି ବର୍ଷ।
ଆଚ୍ଛା ଗ୍ରାଜୁଏସ୍ ବର୍ଷ ସେଇଠି ରହିଲ। ଆଉଉ କୁଆଡେ ମାନେ ଏଇ ରଜରେ କୁଆଡେ ଯିବା ବୁଲାବୁଲି
ରଜରେ ଗାଁ ରେ ପରା।
ହଉ ଗାଁରେ ଆଉ। ସମସ୍ ଗାଁକୁ ଯାଆନ୍ତି ଆଉ।
ତମେ? ତମେ କୋଉଠି ରହିବ ରଜରେ?
ଆଉ ମୋର ମୋଏଇଠି ଭୁବନେଶ୍ଵର ଭୁବନେଶ୍ବରରେ ବା।
ହଁଅଅ ଭୁବନେଶ୍ବରରେ ତ ଭଲ।
ଆମର ମାନେ ଯୋଉ ଗାଁରେ ଆକ୍ଚୁଆଲି କଣ କହିଲ ମାନେ ଗାଁ ଆମର ବହୁତ ପୁରୁଣା ନା
କୋଉଠି ତମ ଗାଁଆଟା? ଆଚ୍ଛା ନୟାଗଡ ଯାଇ, ନୟାଗଡ ରାମ ମନ୍ଦିର ଯାଇଚ?
ନା ଯାଇନି। ଆମର ମେନ୍ ଗାଁରେ ମାନେ ମୋ ଜେଜେ ଜେଜେମା ନାହାନ୍ତି ତ ମୋର ଗାଁରେ ରହନ୍ତି ବଡବା ବଡମା।
ହୁଁ।
ହୁଁ ତ ମାନେ ସିଏ ଏବେ ମାନେ ମଝିରେ ଛଅ ସାତ ମାସ ରହୁନଥିଲେ ଗାଁରେ ତ ସେଥିପାଇଁ ଗାଁ ପୁରା ମାନେ ଘର ବନ୍ଦ୍ ଥିଲା ତ ସେଇ ଟାଇମରେ କଣ ଏମିତି ହେଇଛି ବହୁତ ଛଅ ସାତ ମାସ ପରେ ପୁଣି ଗଲା ବେଳକୁ ସେଇଠି ନାଗ ସାପ ପୁରା ଅଣ୍ଡା ଦେଇକି ପୁରା ସେଇଠି ସେ ପୁରା ବସା ବାନ୍ଧି ଦେଇଛି। ଗାଆଁରେ। ତ ସେମାନେ ଦି ତିନି ଦିନ ରହି ଥିଲେ ମାନେ ଗୋଟେ ସାପ ପୁରା ପାଞ୍ଚ ଦଶ ଦିନ ଭିତରେ ଖାଲି ନାଗ ସାପ ତ ବାହାରିଲେ ଦି ତିନଟା ତ ସେ ହଁ ପୁରା ସେ ଘରେ ପୁରା ଅଣ୍ଡା ଦେଇ ଦେଇଚି, ତ ସେଥିପାଇଁ ମାନେ
ସେଠି ତ ଯିବାକୁ ବି ଡର ଲାଗିବ ତୋମକୁ ଏବେ।
ସେଇ ଟା ହିଁ ତ ସେଥିପାଇଁ ସେ ଗୋଟେ ଥର ଏମତି ପୁରା ରାତିରେ ଆସି ନା ଏବେ ପୁରା ସେଇଟା ବନ୍ଦ ଅ ଛି ଏବେ ଏବେ ମାନେ ସେ ଗାଁ ଆମ ଘର ବି ମାନେ ବହୁତ ପୁରୁଣା ହେଇଗଲାଣି ସେ ପୁରା ଭାଙ୍ଗିବା ଉପରେ ହେଲାଣି। ତାପରେ ମାନେ ମୁଁ ମେନ୍ ଜେଜେ ଜେଜେମା ଥିଲେ ସେ ରହିଥାଅର ଥାଆନ୍ତେ ତ ନାଇଁ ଯେମିତି ଘର ଏ ଘର
ଆଚ୍ଛା।
ତାପରେ ମାନେ ସେଇ ବଡ ମାଙ୍କ ପୁଅ ହେରକା ମାନେ ମୋ ଭାଇ ହେରକା ତ ସେମାନେ ସବୁ ଏଇଠି ରହିଲେ। ତ ମାନେ ବଡ ଭା ତେବେ ଆସିକି ଭୁ ଭୁବନେଶ୍ଵରରେ ରହିଲେ ଆଉ ଏବେ ଗାଁ ରେ କେହି ନାହାଁନ୍ତି।
ଓହୋ।
ଏମିତି ଯୋଉ ମାଣବସା ହଉ କି ଯାହାବି ଏମିତି ସବୁ ମାନେ ଯେ ଦରକାର ସେଇଟା ମିଳ ଟିକେ ଯାଆନ୍ତି ଆଉ ଏବେ ତ ପୁଣି ସାପ ବାହାରିଲା ପର ତ ଯାଇନାହାନ୍ତି ଯମା।
ଆଚ୍ଛା ଆଉ ସେଟା ସାପ ମାନଙ୍କର ବାସସ୍ଥଳୀ ହେଇଯାଇଛି।
ତାଙ୍କ ପାଇଁ ନା ଗୋଟେ ଭଲ ଘର। ଆମ ଘର ମିଳିଯାଇଥିବ। ଓ, ଥ
ତୋମ ଜେଜେଙ୍କ ଟାଇମ୍ ରୁ ମେ ବି ସେ ଘର ଟା ବହୁତ ପୁରୁଣ ର ବନା ହେଇ ଥିବ ନା ସେଇ ଲାଗି ବହୁତ
ହଁ ମାନେ ମୁଁ ଜେଜେ ବି ମାନେ ବହୁତ ବହୁତ ଆ ଗରୁ ମଲେଣି ମାନେ ମୋ ମାମା ହେରକା ବି କେହି ଦେଖି ନାହାଁନ୍ତି, ମାନେ ମୋ ବାବା ହିଁ ବହୁତ ଛୋଟ ଥିଲେ ସେ ତାଙ୍କର ଡେଥ୍ ହେଇଯାଇଥିଲା। ଆମେ କେହି ଦେଖିନୁ। ସେ ବହୁତ ଆଗର ଘର ମାନେ ହଁ। ମିନିମମ୍ ତ ପଚା ଷାଠିଏ ବର୍ଷ ଖଣ୍ଡେ ହବଣି। କି ଅଧିକ ମୁଁ ଜାଣିନି। ସେଇଟା ହିଁ ଆଉ କଣ କହ? ରଜ ଡ୍ରେସ୍ କିଣି ସାରିଲଣି?
ନା କିଛି କିଣିନି। ଭାବିଥିଲି ଏଥର ଟିକେ ତେଲୁଗୁ ଗେଟପ ନେବି ରଜରେ। ମୁଁ ଅନଲାଇନ ରୁ ମଗେଇକି କ ଟେଇ ଦେବି ଏଇ ସବୁ ଟେନସନ କଲେଜ କଣ ଫର୍ମ ଭରିଆ। ସେଇ ସବୁ ଟେନସନ ରେ ଆଉ ମୁଁ ଧ୍ୟାନ ଦେଇ ଦେଇ ପାରିନି ଦେଖିଆ।
ସେଇଟା ହିଁ ମେ ଆଉ ମାନେ ଭଲ ଲାଗୁନି ସେମତି ଆଗରୁ ଯେମିତି ଗୋଟେ ଏକ୍ସାଇଟମେଣ୍ଟ ଥିଲା।
ହ ତମ ତମର ତ ପ ବେଚ ନା ତମେ କହୁଥିଲ ଯେମେ ହଁ ରୂପା ଦିଦି ହଁ ହଁ ହଁ ହଁ। ତମର ବହୁତ ଭଲ ଏବେ ଟାଇମ ତମେ ଆରାମ ସେ। ଏନ୍ଜୟ କ
ହଁ। ମାନେ ମୋର ବି ଆର ବର୍ଷ ଟେନସନ ଥିଲା କଣ ନା ମାନେ ମୁଁ ଟିକେ କନଫ୍ୟୁଜ ଥିଲି ମାନେ ପ୍ଲସ ଥ୍ରୀ କରିବି କି ନାଇଁ। ତ ସେଇ ଟାଇମ ରେ। ମାନେ ମୋର ଜଷ୍ଟ ମାର୍କ ରେଜଲ୍ଟ ବାହାରିଥିଲା। ତାପରେ କନା ମାନେ ଏମିତି ଗୋଟେ ଏଣ୍ଟ୍ରାନ୍ସ ଏବେ ଯୋଉ କୋର୍ସଟା କରୁଛି ସେ ଗୋଟେ ଏଣ୍ଟ୍ରାନ୍ସ ଏକ୍ସମ୍ ଦବାରେ ଥିଲା। ତ ସେଇ। ଟାରେ ସିକ୍ସଟି ଫୋର ଟା ସିଟ୍ ଅଛି। ତ ତା ଭିତରେ ବହୁତ ସାରା ପିଲା ଏକ୍ଜାମ ଦେଇଥିଲେ। ତ ତା ଭିତରେ ସିକ୍ସଟି ଫୋର ଟା ଭିତରେ ସିଲେକ୍ଟ ହେଲେ ଯାଇକି ତମର ହବ। ତ ମାନେ ମୁଁ ଏକ୍ଜାମ ଟା ଦେଇଦଇ ମୋର ପ୍ଲସଥ୍ରୀ କରିବାର ନଥିଲା। ବଟ ମୁଁ ଫର୍ମ ଫପ୍ କରିଦେଇଛି। ମୁଁ ତ ଜାଣିନି ସିଲେ ନବ କି ନାଇଁ ମୁଁ ପୁରା ଆରମ୍ବ ରଜ ଟାଇମ ଏତେ ଟେନ୍ ସନ ଥିଲି। କାରଣ ମାନେ। କଲେଜ ପକେଇ ଦେଇଛି। କଲେଜ ମାନେ କଣ ମାନେ ଏମତି ଥାଏ ନା ଆଗକୁ ଆଗକୁ ମାନେ ଧର। ଫାଷ୍ଟ ତାପରେ ତମକୁ ଯଦି ଅଲଗା କଲେଜକୁ ହଁ ସେଟା କରିବାକୁ। ଦ ମାନେ ମୁଁ ପୁରା ଟେନସନ ଥିଲି ମୋର ତ ପ୍ଲସ ଥ୍ରୀ କରିବାର ନଥିଲା। ମାନେ ମୁଁ ଟିକେ କନଫିଡେନ୍ସ ଥିଲି ହେଇଯିବ। ଗୋଟେ ତଥାପି ଯଦି ନ ହେଇ ଆଡେ ପ୍ଲସଥ୍ରୀ ଯଦି ମୁ ଏଇଟା ମାନେ କଣ ଆଡମିସନ କରିନଥାନ୍ତି ମୋ ସ୍ଲାଇଡ୍ପ୍ ବି କରିାରିଥାନ୍ତି। ଆଡମିସନ ତ କରିବାକୁ ପଡିଥାନ୍ତା। ମୁଁ ଏତେ ଟେନସନ ରେ ଥିଲି। କରିବି କରିବନି କରିବି କରିବେନି ଏମିତି ହେଇ କି ଗୋଟେ ରିସ୍କ ନେଇଗଲି। କଲିନି ଆଡମିସନ୍। ତାପରେ କିନ୍ତୁ ଯାହା ହଉ ମାନେ ହେଇଗଲା ଯଦି ଏଇଟା ହେଇନଥାନ୍ତା ତାପରେ ମୁଁ ଯାହା ଆର ବର୍ଷ ବହୁତ ଟେନସନ ଥିଲି ମୁଁ ଉପରେ ମୋ ଘରେ କହୁଛନ୍ତି ଯେ ମୁଁ କହିଲି ମାନେ ସେଇଟା ବି କଣ ଦଶ ହଜାର ଥିଲା ନା ନାଇଁ ଯଦି ମୁଁ ପ୍ଲସ ଥ୍ରୀ କରିନଥାନ୍ତି ତ ପୁରା ଦଶ ହଜାର ୱେଷ୍ଟ ହେଇ ଯାଇଥାନ୍ତା। ତ ମାନେ ଘରେ ବି ପୁରା ସମସ୍ତେ ଟେନସନ ଥିଲେ, ମୋ ମାମା କହିଲେ କି ଯେ ଯଦି ତୁଟା ଆଡମିସନ କରିବୁନି ପୁରା ଗୋଟେ ବର୍ଷ ତର ଲସ୍ ହେଇଯିବ ଏମିତି ହେଇକି ପୁରା ଯା ହଉ ଫାଇନାଲି ହେଇଗଲା ସେଇଟା ହଉଛି କଥା ମାନେ କେତେ ଟେନସନ ଆରଥରକ ମାନେ ରଜ ଚାଲିଥିଲା ମୋ ମୁଣ୍ଡରେ ସେଇ ଟେନସନ ମାନେ ଏଇ ପ୍ଲସ ଟୁ ଗୋଟେ, ଟେ ନସ୍ ସରିଲେ ଗୋଟେ।
ହଁ ଟେନ୍ଥ ସରିଲେ ଏତେ ନୁହଁ ସେତେବେଳେ ଆମେ ଛୁଟ ଯାଆନ୍ତି ନା ଟେନଥ ପରେ ଗୋଟେ ପିରିୟଡ ଥାଏ ହଁ ଆମେ ପ୍ଲସ ଟୁ କରିଦବା।
ସେଇଟା ହିଁ ଟେନ୍ଥରେ ବେଶୀ ନାହିଁ, ଟେନଥରେ ତ ପିଲା ଏମିତିରେ ବି କିଛି ଜାଣିନଥାନ୍ତି, ମେନ
ହ ହଁ ଠିକ ହଁ ଏବେ ଆମେ ଯ ବଡ ପିଲା ହେଇଯାଉଛନ୍ତି ତ ଆମ ଉପରେ ରେସପନସିବିଲିଟି ଆସୁ ଆମେ ଆମ କ୍ୟାରିୟର ଟା ଆମେ ଚୁଜ କରବୁ ବୋଲି
ସେଇଟା ହଉଛି ମେ ମାନେ ପ୍ଲସ ଟୁ ପରେ କଣ କରିବ, ତାପରେ ଗ୍ରାଜୁଏସନ ପରେ, ମାନେ ନିଜେ ଭାବିବାକୁ ପଡିବ କଣ ଟା ତମେ
ଗ୍ରାଜୁଏସନ୍ ପରେ, ହୁଁ
କିଛି ଫାଇନାଲ କହିଲ ଅଛି କ ହଁ। ସେଇଟା ହିଁ ମାନେ,
ପିଲା ସବୁ ବହୁତ ଭଲ ଭଲ ପିଲା ମାନେ ଏଣ୍ଟ୍ରାନ୍ସ ସବୁ ସିନା ଏବେ ତ କଣ ପ୍ଲସ୍ ଥ୍ରୀ ପରେ ତମେ ଯାହା ବି କରିବ ଏଣ୍ଟ୍ରାସକି ପିଜି ବି ପଢ଼ିବ ଏଣ୍ଟ୍ରାନ୍ସ ଦେଇକି ବି ଏଡ୍ ବି କରିବ ତ ଏଣ୍ଟ୍ରାନ୍ସ କ୍ଲିୟର ନ କଲେ ଘରେ ବସିବ ତମେ ଯେତେ ଟପର ହେଇ
ସେଇଟା ହିଁ,, ଆଉ ସେଇଟା ହିଁ ତ ମାନେ ଏଣ୍ଟ୍ରାନ୍ସ ହଉନଥିବ ସେଇଟା ତମକୁ ଯେତେ ଯାହା ଭଲ ପଡ କି ଯାହା ମାନେ ଯେତେ ମାର୍କ ବି ରଖିଲେ କିଛି ଲାଭ ନାହିଁ ତ ତ ଏଣ୍ଟ୍ରାନ୍ସ ହିଁ ଲାଷ୍ଟ କୁ ଦବାକୁ ପଡିବ ସେଇଟା ହଉଛି କଥା। ଏଣ୍ଟ୍ରାନ୍ସ କ୍ଲିୟର ନହଲେ ମାନେ ଆଜି କାଲି ମାନେ ଚାକିରି ମାନେ, ଏଣ୍ଟ୍ରାସ୍ କ୍ଲିଅର କର ତାପରେ ତମେ ଯାଇକି ଯାହା, ସେଇଟା ଆଉ ମାନେ ଏଇ କଡ କିଛି ବି ନାହିଁ ଗ୍ରାଜୁଏସନ୍ ତମକୁ ଆଗଆ ହିଁ ମାନେ ସେମତି ପ୍ରିପେୟାର ହେବାକୁ ପଡିବ ଯେ ତମେ ଏଣ୍ଟାନ୍ସ ଦେଇକି କ୍ଲିଅର କରିବ, ସେଇଟା ହଉଛି କଥା ହୁଁ
ମୋର ଯଦି କିଛି ନହେଇ ଥାନ୍ତା। ଏମତି ଘରେ ପଡିକି ରହିଥାଆନ୍ତି କେଇ ପଚାରି ନଥାନ୍ତେ।
ଏ-ହା-ହା, ହୁଁ-ହୁଁ-ହୁଁ, ମୁଁ ତ ମାନେ ସେମତି ମାନେ କଲେଜ ଯାଇକି ବି କିଛି ଲାଭ ନାହିଁ। କିଛି ତ ପାଠ ହେମିତି ନାହିଁ। ଚାଲଚି ଦେଖିଆ। ସେଇ ତାରି ଭିତରେ ମତେ ବି ମାନେ ଏଣ୍ଟ୍ରାନ୍ସ ପାଇଁ ହଁ ପ୍ରିପେୟାର ହବା କୁ ପଡ଼ିବ ମାନେ ହଁ ଦେଖିକି ନ ହେଲେ କିଛି କିଛି ଲାଭ ନାହିଁ ସେମିତି ମାନେ ତମର ବି ସେମିତି ସରିଗଲା ଏବେ ମୋର ବି ଏମିତି ଗ୍ରାଜୁଏସନ ସରିଯିବ ତାପରେ ମୁଁ ବି ଏମିତି ଟେନସନ ରେ ଥିବି। କଅ କରିବି କଣ ନାଇଁ। ସେଇଟା ହୋଉଚି କଥା ହଁ ହୁଁ ଏବେ ମାନେ ତମର ବ ବର୍ଷା ହେଇଥିଲା?
ନା ନା ହେଇନି।
ଆମର ଏବେ ଦି ଦିନ ତଳେ ହେଇଥିଲା।
ହଁ ସେଇ ଦି ଦିନ ତଳେ ବର୍ଷ ହେଇଥିଲା। ଏତେ ଦି ଦିନି ହେଲା ହେଇନି। ବାକି ଭଲ ପାଗ ଅଛି। ହୁଁ ହଁ କାଟିଦିଅ ତମ ଆଡୁ ହୁଁ ମୁଁ କେବେ ମୋ ଆଡକୁ ଯୋଉ